ହାଲୋ।
ହାଲୋ।
ହାଲୋ।
ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି।
କଣ କରୁଥିଲେ ହ ଭଲ ଅଛି।
ଏଇ ରୋଷେଇ ଚାଲିଥିଲା ଆଉ।
ଅ ହଃ ହଁ।
ଆପଣ କଣ କରୁଥିଲେ।
ଏଇ ସକାଳୁ ବି ଏମିତି ଟିକେ ବସିଛି ରୋଷେଇ ହବ ହେଇନି ଆଉ।
ଆଜି ରୋଷେଇ କଣ ହବ ପ୍ଲାନିଂ ଚାଲିଛି?
ସେମିତି କିଛି ଭାବିନି ହଉଛି। ଅପେକ୍ଷା କରିଛି ଆଉ ଯାହା ଆସିବ ହବ ଆଉ।
ଆଉ ତମ ଆଡେ ରଜ କେମିତି ପାଳିଲ?
ଏ ରଜ ଏ ବର୍ଷ ବିଶେଷ ଭଲ ନଥିଲା। କାଳ ବୈଶାଖୀ ପ୍ରଭାବରେ ଅଘୋଷିତ ବିଦ୍ୟୁତ କାଟ। ଆଉ ଯୋଉଥିପାଇଁ ରଜ ଟିକେ ଖରାପ ପ୍ରଭାବ ପଡିଛି ଆଉ।
ଆଉ ଆପଣଙ୍କ ରଜରେ କଣ ପିଠା ସବୁ କରିଥିଲେ।
ହେ ବିଶେଷ ପିଠା ହେଇନଥିଲା ଏମତି ସିଝା ପିଠା ହେଇଥିଲା କାକେରା ପିଠା ହେଇଥିଲା। ଆଉ ବେଶୀ ଏଇ ଗରମ ଯୋଗୁରୁ ବେଶୀ ପିଠା ପଣା ହେଇପାରନି।
ଆଉ ର ତମ ଆଡେ କେମତି ରଜ ପାଳିଲ।
ଆମର ରଜମହୋତ୍ସବ ହେଇଥିଲା। ଏଥର ତ ବର୍ଷା ବି ଏଥର ହେଇଥିଲା ତଥାପି ମହାଉତ୍ସବ ହେଇଥିଲା ପିଠାପଣା ହେଇଥିଲା।
ସେଠିକି ସମସ୍ତେ ବୁଲିବାକୁ ଯାଇଥିଲୁ ରଜ ମହୋତ୍ସବ କୁ। ତିନି ଚାରି ପ୍ରକାର ଦୋଳି ବନ୍ଧା ହେଇଥିଲା। ନିସୁଣୀ ଦୋଳି ପଟା ଦୋଳି ଚକରି ଦୋଳି। ଆଉ ଛୋଟ ଛୋଟ ଛୁଆ କୁନି କୁନି ଛୁଆ ମାନେ ସବୁ ନାଚ ଗୀତ ଅଭିନୟ ଏମିତି ଭାଗ ନେଇଥିଲେ।
ଆଉ ତାଙ୍କୁବି ପ୍ରାଇଜ ଦିଆଯାଇଥିଲା ଆଜ୍ଞା।
ଆମ ପଟେ କହୁଥିଲେ କରିବା ପାଇଁ ହେଇପାରିନି ଆଉ ଆଗକୁ ଦେଖାଯିବା ହବ କି କଣ ଆଉ। ଆଉ ରଥ ଆଗକୁ ତ ରଥଯାତ୍ରା ଆସୁଛି ତମ ଆଡେ ରଥଯାତ୍ରା କେମିତି ପାଳନ କରନ୍ତି?
ହଁ ଆମ ଆଡେ ରଥଯାତ୍ରା ବହୁତ ଭଲରେ ହୁଏ। ବୋହୁତୁ ଦର୍ଷକ ଆସନ୍ତି ଦେଖିବା ପାଇଁ। ଦର୍ଶକ ଆସନ୍ତି ଦେଖିବା ପାଇଁ। ଭକ୍ତ ମାନେ ବୋହୁତୁ ଭଗବାନ ଯେତେବେଳେ ଜଗନ୍ନାଥ ଆସନ୍ତି ମାଉସୀ ମା ଘରକୁ ଏ ସେଇଠି ଦର୍ଶକ ଦେଖିବାକୁ ଆସନ୍ତି। ତାଙ୍କ ଦୌଡି କି ଭିଡିବା ପାଇଁ ଆମ ଭାଗ୍ୟ ମାନେ ଆମକୁ ସୁଯୋଗ ମିଳି ଆମର ଆପଣ ଆସୁନାହାନ୍ତି ଜଗନ୍ ପୁରୀ ଶ୍ରୀ ଜଗନ୍ନାଥ।
ହଁ କେବେ ତ ଦେଖିନୁ ବୋଧେ। ଭଗବନ୍ ଙ୍କ ଡୋରି ଲାଗିଲେ ନିଶ୍ଚିନ୍ତ ଯିବୁ। ଆମ ଆଡେ ବି ରଥଯାତ୍ରା ସେମିତି ହୁଏ। ଏବେ ନୂଆ ରଥ ଗଢା ଯାଉଛି। ସେମିତି ପୁ-ପୁରୀର ରଥଯାତ୍ରା ତ କୁହାଯିବନି। କିନ୍ତୁ ଗାଁ ହିସାବରେ ବହୁତ ଭଲ ଆଉ।
ଆଉ ଆପଣଙ୍କ ଆଡେ ଚାଷ କଣ କେମିତି?
ଏବେ ତ ଧାନ ଚାଷ ଇଏ ଚାଲିଚି। ଉ ପଡୁଚି ଧାନ ବିହନ ସବୁ ତଳା ପଡୁଛି। ହେଇନି ହଉଛି। ସବୁ। ଉଁ ବିହନ ପଡିଛି ତଳି ବର୍ଷା। ବର୍ଷା ହେଇନି ବୋଲିକି ଟିକେ ଚାଷରେ କୁପ୍ରଭାବ ଦେଖଉଚି ଆଉ।
ଆପଣଙ୍କ ଆଡେ ବର୍ଷା କେମିତି କଣ ରହିଛି?
ବର୍ଷା ମୌସୁମୀ ଆଗମନରେ ବି ବର୍ଷା ବର୍ତ୍ତମାନ ସୁଦ୍ଧା କିଛି ହେଇନି। ବିଲ ବାଡି ସେମିତି ଚାଷ କିଛି କାର୍ଯ୍ୟ ହେଇନି। ବିଶେଷ ଭଲ ନାହିଁ ଚାଷରେ ଏ ବର୍ଷ ଆଉ। ମରୁଡିର ଆଶଙ୍କା ଦେଖାଯାଉ କଣ ହଉଛି ଆଉ। ଆଉ ତମର ଚାଷ ଆରମ୍ଭ ହେଲାଣି?
ହଁ ଆମର ବି ସେମିତି ବର୍ଷା ନାହିଁ। ଗାଁ ସବୁ ତଳି ପକେଇ ଦେଇଛନ୍ତି। କଣ ହଉଛି ଠିକରେ ଜଣାପଡୁନି। ବର୍ଷା ହେଲା ଆଡ଼େ ଯାହା କରିବ ପାଣି ମଡ଼େଇକି ତଳି ପକେଇ ଦେଇଛନ୍ତି।
ହଁ। ଆମ ପଟରେ ତ ସେଇ ସମସ୍ୟା ଆଉ ବର୍ଷା ହେଇନି। ବର୍ଷା ହେଲେ ଯାଇକି ଚାଷ କାର୍ଯ୍ୟ ଆଗକୁ ଯିବ।
ଆଜ୍ଞା।
ଏଇଭଳି ଅବସ୍ଥାରେ ଚାଷ କାର୍ଯ୍ୟ ଅଟିକି ରହିଛି ଆଉ। ରୋଷେଇବାସ ଆଉ ଟିକେ ଗଲେ ଆରମ୍ଭ କରିବେ?
ଆଜ୍ଞାା। ରୋଷେଇ କିଛି ହେଇନି ନା ବର୍ତ୍ତମାନ ହବ ପୁ-ପୁ-ପୁଅ ତାର ସ୍କୁଲ ଗଲା। ସ୍କୁଲ ଗଲା ତାକୁ ଛାଡିଲି ଆ ଟିଫିନ ତିଆରି କଲି ତାକୁ ଖାଇବାକୁ ଦେଇକି ସ୍କୁଲ ଛାଡ଼ିଲି। ତାପରେ ଠାକୁର ପୂଜା କରିକି ଜଳଖିଆ ଖାଇକି ବସିଛି। ବର୍ତ୍ତମାନ ରୋଷେଇ ହେବ। ଆପଣଙ୍କର?
ଏ ସେଇ ସମାନ କାର୍ଯ୍ୟ ଆଉ। ସକାଳ ନିତ୍ୟକର୍ମ ସାରିକି ଅପେକ୍ଷା ରହିଛୁ ରୋଷେଇବାସ କରିବୁ ଆଉ। ଏଇ ଧାନ ଆଜି ତଳି ପଡିବ ବିଲ ମାନଙ୍କରେ। ଅପେକ୍ଷା ଅଛି ଆଉ। ଏମିତି ତ ଆଜି ପ୍ରବଳ ଜୋରେ ଖରା କାଳ ବୈଶାଖୀ କହୁଛି। ମୌସୁମୀ କହୁଛି କିନ୍ତୁ କିଛି ବର୍ଷାର ସମ୍ଭାବନା ନାହିଁ। ଏତେ ଖରା ଦେଖିକି ବସିଛୁ ଆଉ।
ଆପଣଙ୍କର ମାନେ ଅନ୍ୟାନ୍ୟ କିଛି ମାନେ ଯେ ଚାଷ ମୁଗ ବିରି କୋଳଥ ଏମିତି କଣ ମାନେ ଅଧିକ ଆକାରରେ ଆପଣ କଣ ପାଉଛନ୍ତି?
ଧାନ ଚାଷ ହୋଉଚି ଆମର ମୁଖ୍ୟ ଚାଷ। ଧାନ ଚାଷ କରୁ ଅଳ୍ପ ମୁଗ ଚାଷ କରୁ। ଯୋଉଟା କି ନିଜ ଘର ପାଇଁ। ଯେତିକି ବର୍ଷ ଚଳିବା ପାଇଁ ଆମର ସେତିକି ଚାଷ ହୁଏ ବିଶେଷ ଚାଷ ହୁଏନି। ଏ ହଉଚି ଏବେ ତ ବହୁତ ଖରା ରୁହେ। ଆଉ ପାଣି ଫାଣିର ସୁବିଧା ବିଲ ବାଡିରେ ନାହିଁ!। ତେଣୁକରି ଯେତିକି ପାଣି ଦେଇକି କରିହବ ସେତିକି ଚାଷ ଏବେ କେବଳ ଘର ଚଳିବା ପାଇଁ କରୁ ଅଧିକ ଚାଷ ଆମେ କରୁନା ମୁଖ୍ୟତ ଧାନ ଚାଷ ଆଉ। ତା ପୁଣି ବର୍ଷା ଉପରେ ଟିକେ ନିର୍ଭର ଅଧିକ କାହିଁକି ନା ତଳି ତୁଳା ପଡିବ ଇଏ ପଡିବ ଆଉ ସବୁ ତ ଖରଡ଼ି ପଡି ପାରୁନି। ବର୍ଷାକୁ ବେଶୀ ଅପେକ୍ଷା। କେନାଲ ସୁବିଧା ଅଛି କିନ୍ତୁ ଏପର୍ଯ୍ୟନ୍ତ କେନାଲରେ ପାଣି ଆସିନି। ଚାଷ କୁ ଅପେକ୍ଷା ରହିଛି ଆଉ।
ବାଡିରେ ସେମିତି ଜହ୍ନି ଭେଣ୍ଡି କାକୁଡି ଏମିତି ଆପଣଙ୍କର କଣ ଫସଲ ସେମିତି କରୁଛନ୍ତି?
ତାକୁ ଅଳ୍ପ ଅଳ୍ପ ବହୁତ ଲାଗେ ଆଉ ବର୍ଷା ଦିନେ ତ ହୋଉଛି ଯୋଉ ପାଣି ରୁହେ ବାଡିରେ ପରିବା ନଷ୍ଟ ଷ୍ଟ ହେଇଯାଏ। ପାଣି ରହିକି ବେଶୀ ଲାଗେନି କିନ୍ତୁ ଅଳ୍ପ ଲାଗେ ଯୋଉଟା କି ନିଜ ପରିବାର ର ଗୁଜୁରଣାର ମେଣ୍ଟିଯାଏ। ଏତିକି ଆଉ ବେଶୀ ଅଧିକ ଲାଗେନି। ଶୀତ ଦିନରେ ଯାହା ଟିକେ ପରିବା ଲାଗେ କିନ୍ତୁ ବର୍ଷା ଦିନେ ବୋହୁତ କମ ପରିବା ଲାଗେ ବାଡିରେ ପାଣି ରୁହେ ଯୋଉଥିପାଇଁ ସବୁ ଗଛ ପଚିକି ନଷ୍ଟ ହେଇଯାଏ। ପିଲାମାନେ ସବୁ ସ୍କୁଲ କୁ ଫିଟିଗଲା ସ୍କୁଲ ପଳେଇଥିବେ।
ଆଜ୍ଞା
ଏମିତି ସବୁ ଆଉ କୁଆଡେ ଛୁଟିରେ ଯାଇଥିଲେ ବୁଲାବୁଲି କରିବା ପାଇଁ?
ହଁ ଯାଇଥିଲି ବାପ ଘରକୁ ଯାଇଥିଲି। ଏ ସବୁ ଯାଇଥିଲି ରଜରେ ବୁଲିବା ପାଇଁ ଯାଇଥିଲି। ସେଠି ଯାଇକିଣି ସେଠି ମୋ ଭୋଉଣୀ ହୁଁ ସମସ୍ତ ଭଉଣୀ ସାଙ୍ଗସାଥି ସବୁ ମିଳିଦେଲେ ସେଠି ମଜାମସ୍ତି କଲେ ବୋତ ଖୁସି ଲାଗିଲା ଏ ବର୍ଷ ରଜଟି ବହୁତ ଖୁସିରେ ଗଲା। ଆପଣଙ୍କ ଗାଁ
ନାଇଁ କୁଆଡ଼େ ଯାଇ ତ ହେଲାନି ଏତେ ଖରାରେ ଏ ଘରେ ଥିଲୁ କୁଆଡେ ଯାଇପାରିନୁ ଆଉ। ଘରେ ରହିଥିଲୁ କୁଆଡେ ଯାାଇନୁ ପିଲା ମାନଙ୍କର ଟିକେ ବାହାରେ ରହୁଛନ୍ତି ଛୁଟି ତାଙ୍କୁ ମିଳିଲାନି ରହିପ୍ ରହିଲୁ ଘରେ ଏ ବର୍ଷ ଆଉ କୁଆଡେ ଯିବା ଆସିବା ବହୁତ ବି ଖରା ହେଲା
ଉଁ ହୁଁ। ରଜରେ କୁଆଡେ ଯାଇନାହାନ୍ତି ବୁଲିବାକୁ ଆକୁ?
ନାଇଁ କୁଆଡେ ଯାଇନୁ ଗାଁ ରେ ଭାବିଥିଲୁ ରଜ ଟିକେ ହେଇଚି। ସେମିତି କାଟିଦବୁ ବୋଲିକି ଏଇ କାଳ ବୈଶାଖୀ ପ୍ରଭାବରେ ରଜ ବି ଖରାପ ହେଇଗଲା। ବୋହୁତ ଗରମ କାଳବୈଶାଖୀ ବର୍ଷା।
ରଜରେ ଯେମିତି ମହୋତ୍ସବ ପଡେ ତମ ଗାଁ ରେ କଣ ସେମିତି ମହୋତ୍ସବ କିଛି ପଡ଼େନି ଯେ ସବୁ ସବୁ ପ୍ରତ୍ୟେକ ଗାଁରେ ମଷ୍ଟ
ନାଇଁ ସେମିତି କିଛି ହେଇ ନଥିଲା ଆର ବର୍ଷ ହବାର ଯୋଜନା ହଉଛି। କିନ୍ତୁ ସଠିକ୍ ଜଣା ନାହିଁ ଯେ ହବ କି ନାଇଁ। କିନ୍ତୁ ରଥଯାତ୍ରାଟି ଆମ ଗାଁରେ ହୁଏ। ଛୋଟ ଆକାରରେ ରଥଯାତ୍ରାଟି ହୁଏ। ରଜ ହେଇନି ଆର ବର୍ଷକୁ ଜଣା ପଡିବ ହବ କି ନାଇଁ ଏବେଠୁ ତ ଜଣା ପଡିବନି ଜଣା ପଡିବ ଆଗକୁ ଆଉ
ଆମ ଆଡ଼େ ରଥଯାତ୍ରା ଆଜ୍ଞା ଦେଖି ଆସନ୍ତୁ ବୁଲିକି ଯିବେ।
ଚେଷ୍ଟା କରିବା ହ ଯଦି ସବୁ ଠିକ୍ ରହିଲା ଯିବା ପାଇଁ ଚେଷ୍ଟା କରିବୁ। ଏ ରଥଯାତ୍ରା ଅଳ୍ପ ବହୁତ ହଉ ଆମ ଗାଁ ରେ ହୁଏ। କିନ୍ତୁ ଉ ବର୍ଷା ଫର୍ଷା ଉପରେ ନିର୍ଭର ପାଗ ଭଲ ରହିଲେ ଭଲ ଠାକୁରଙ୍କ ଯାତ୍ରାଟି ହବ ନହେଲେ
ଠାକୁର ଯୋଉ ଆସନ୍ତି ଠାକୁର ଯୋଉ ଆସନ୍ତି ମାଉସୀ ଘରକୁ କେତେ ଦିନେ ରୁହନ୍ତି
ଆମର ରଥ ଯାତ୍ର ରୁ ବାହୁଡା ଯାତ୍ରା ନଅ ଦିନ ର ଯାତ୍ରା ହୁଏ। ଏଠି ରହି ଯେତେବେଳେ ଠାକୁର ଆସି ରୁହନ୍ତି। ଆମର ଏଠି ପ୍ରତିଦିନ ଭୋଜି ଭାତ ହୁଏ। ଲୋକମାନେ ପ୍ରସାଦ ସେବନ କରନ୍ତି ବହୁତ ଆନନ୍ଦ ଉଲ୍ଲାସ ରେ ରଥଯାତ୍ରା ଟି ଆମର କଟେ। ତୁମ ଆଡେ କେମିତି ହୁଏ? ତୁମ ଆଡେ ରଥଯାତ୍ରା କେମିତି ହୁଏ?
ଆଜ୍ଞା।
ତୁମ ଆଡ଼େ ରଥଯାତ୍ରା ଟା କେମିତି ହୁଏ
ହଁ ଆମ ଆଡେ ତ ସେମତି ହୁଏ ମାନେ ହଁ ବହୁତ ଲୋକ ଦେଖିବାକୁ ଦର୍ଶକ ଯାଆନ୍ତି। ଏ ଏମିତି ବି ବଡ ଆକାରରେ ନାହିଁ ଛୋଟ ଆକାରରେ ହୁଏ। ଦଶକ ଯାଆନ୍ତି ନଅ ଦିନ ମାଉସୀ ମା ରେ ସେଏ ରୁହନ୍ତି। ସେଠି ଆମର ଭୋଜି ହୁଏ ଅରୁଆ ତ ଡାଲମା ଖଟା ଏମିତି ଅନ୍ନ ଦିଆଯାଏ ସମସ୍ତେ ଅନ୍ନ ପାଇକି ସେଠି ଆସନ୍ତି ପ୍ରସାଦ ସେବନ କରିକି ବହୁତ ମନ ଖୁସି ରୁହେ।
ସେଇଭଳି ପରିବେଶ ଆମ ଗାଁରେ ମଧ୍ୟ ହୁଏ। ବହୁତ ଖୁସି ଲାଗେ ଆଗକୁ ଅଛି ରଜ ଟି ବି ତ ଭଲରେ ଯାଇନି ରଥଯାତ୍ରା କୁ ସବୁ ଲୋକ ମାନେ ଖୁସିରେ ଆଗ୍ରହ ସହକାର ଅପେକ୍ଷା କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରିବେ ତାଙ୍କ ଭକ୍ତଗଣକୁ ଦର୍ଶନ ଦେବେ। ଆଠୁ ବଡ଼ ଦିନ ଆଉ କିଛି ନାହିଁ। ଆମେ ଅପେକ୍ଷା ବି କରିଛୁ ସବୁ ଓଡ଼ିଶା ବାସୀ। ରଥଯାତ୍ରାକୁ ବିଶେଷ ଭାବରେ ଅପେକ୍ଷା କରିଥାନ୍ତି।
ଆଜ୍ଞା ମୁଁ ରଖୁଛି।
ଆଜ୍ଞା।